ଆଜ୍ଞା ନମସ୍କାରେ।
ନମସ୍କାର।
ଆଜ୍ଞା ଭଲ ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ?
ହଁ ମୁଁ ସବୁବେଳେ ତ ଭଲ ରୁହେ ଆପଣ ଜାଣିଥିବେ? କାହିଁକି ନା ଓଡିଆ ଘରେ ଜନ୍ମ ଯିଏ ଅଛ ହେଇଛନ୍ତି ସେ ସବୁବେଳେ ଭଲ ହିଁ ରହିଥାନ୍ତି।
ଓଡିଆ ମାନେ ସବୁବେଳେ ଭଲ ହିଁ ରହିଥାନ୍ତି ଏଇଆ କହୁଛ।
ଆଜ୍ଞା ଆଜ୍ଞା।
ଆମ ଆଡେ ବର୍ଷା ହୋଉଛି।
ଆଜ୍ଞା ଆଜ୍ଞା ଆପଣଙ୍କ ଆଡେ ବର୍ଷା ହୋଉଚି। ଆମ ଆଡେ ବର୍ଷା ଆ ଆଇଲାଣି ଘଡଘଡି ଏବଂ ବିଜୁଳି ବହୁତ୍ ଜୋରରେ ମାରୁଚି। ବୁଝିଲେ ନା?
ହଁ ଯୋଉ ଘ ମାନେ ବର୍ଷା ହେଲା ତ ଠିକ୍ ଅଛି। ଆମ ଆଡେ ବ ତା ହୋଉଚି। କିନ୍ତୁ ଉନି। ତ ମତେ ଘଡଘଡି ଏତେ ଡର ନ ଲାଗେ। ଯୋଉ ବଜ୍ରପାତ ହୁଏ ସେଇଟାକୁ ବେଶୀ ସି ଡରଲାଗେ।
ଆଜ୍ଞା ଆଜ୍ଞା ବଜ୍ରପ୍ରାତ ତରେ ଆପଣ ତ ଜାଣିଥିବେ ସବୁ ବର୍ଷ ବ ବହୁତ୍ ଶହ ଶହ ଲୋକମାନେ ବଜ୍ରପାତରେ ପ୍ରାଣ ହାନି ହୋଉଚି ବୁଝିଲେ ନା। ପ୍ରାଣ ବାୟୁ ତାଙ୍କର ଉଡି ଯାଉଚି। ଆଜ୍ଞା ଆଜ୍ଞା ଆଉ ଏ ବର୍ଷ ବି ଆଉ ଏ ବର୍ଷ ବି ଖରା ଦିନେ ଶୁଣନ୍ତୁ ଏବର୍ଷ ଖରା ଦିନେ ମଧ୍ୟ କଣ ହେଇଚିକି ଯୋଉ କାଳ ବୈଶାଖୀଟି ହେଇଚି ମଧ୍ୟ କେତେ ଲୋକଙ୍କର ଜୀବନ ବି ଚାଲି ଯାଇଚି। ବୁଝିଲେ ନା। ଚାଷୀ ମାନଙ୍କର ଯୋଉମାନେ କଦଳୀ ଗଛ ନଗେଇଥିଲେ ଅଧିକ ମାତ୍ରାରେ ଚାଷୀ ମାନଙ୍କର ବି କ୍ଷତି ହେଇଚି।
ନାଇଁ କଦ ତମ ସେପଟେ କଦଳୀ ଚାଷ ହୁଏ କି?
ଆଜ୍ଞା ଆମ ଘର ପାଖରେ ଜଣେ କଦଳୀ ଚାଷ କରିଥିଲେ। ବୁଝିଲେ ନା ତା ନଗେଇଥିଲେ ପ୍ରାୟେ ହଜାରରୁୁ ଉର୍ଦ୍ଧ୍ୱ କଦଳୀ ଗଛ ନଗେଇଥିଲେ। ଯାହା ଫଳରେ ଯୋଉ ଉଁ ପବନ ଏବଂ ଝଡ଼ ସହିତ ବର୍ଷା ହେଲା ଗଛ ଗୁଡିକ ଉପାାରିକିନା ଫୋପାଡ଼ିଥିଲା ଯାହା ପଛରେ ଫଳରେ ଚାଷୀଟିର ବହୁତ୍ ଅନିଷ୍ଟ ହେଲା ବୁଝିଲେ ନା।
ହଁ ସେମିତିରେ ବହୁତ୍ କ୍ଷତି ହେଇଥିବ ନା ସେଇଟା ଏଇଟା ତ ଗୋଟେ ପ୍ରାକୃତିକ ବିପର୍ଯ୍ୟୟ ତ ଆ ପାଇଁ ତ ଆମେ କିଛି କରିପାରିବାନି ତ ଯେମିତି ଆମକୁ କିଛି ଜିନିଷ ନଷ୍ଟ ହେଲେ ଆମେ କାହାଠାରୁ ତାର କ୍ଷତି ପୁରଣ ଆଣିଥାଉ। କିନ୍ତୁ ଯଦି ପ୍ରକୃତି ତି ଦାଉ ସାଝିବ। ଯୋଉକହନ୍ତି ନା ପ୍ରକୃତି ଦାଉ ସାଧିଚି। ଖରା ହୋଉନି ବର୍ଷା ହୋଉନି ତ ଏମତି କିଛି ହୁଏ ତ ସେଇଠି ମଣିଷ କିଛି କରିପାରିବ କି?
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଚି ଆପଣ ଯାହା କହୁଚନ୍ତି କିନ୍ତୁ ତଥାପି ସେ ପ୍ରାକୃତିକ ଦାଉ ସାଜିଲା ଶୁଣନ୍ତୁ ପ୍ରାକୃତି ଯଦି ଦାଉ ସାଧିଲା କାହାର ପାଇଁ ଏଇ ଆମ ମାନଙ୍କ ପାଇଁ ଆମ ମଣିଷ ମାନଙ୍କ ପାଇଁ ଶୁଣନ୍ତୁ କାହିଁକି ନା ଆମେ ଗଛ ଗୁଡିକ କାଟି ଦେଇକିନା ଆ କମ୍ପାନୀ ତିଆରି କରିଦଉଛି ଘର ତିଆରି କରିଦଉଛି ବୁଝିଲେ ନା ଗଛ ଗୁଡିକ ଯେହେତୁ ଆମେ କାଟି ଦଉଚେ କାହିଁକି ନା ଆଗେ ଯେତେ ମାତ୍ରାରେ ପବନ ହଉଥିଲା ଗଛ ଗୁଡିକ ଥିବା ମଧ୍ୟ ଥିଲେ ମଧ୍ୟ ଏତେଏକେ ପ୍ରଭାବ ପଡୁନଥିଲା ଯାହା ଫଳରେ ଲୋକ ବହୁତ ବଞ୍ଚି ଯାଉଥିଲେ ବୁଝିଲେନା ଏ ଯୋଉ ବଜ୍ରପାତଟି ହୋଉଚି ଆଗେ ସେତେବେଳେ ଆପଣ ଦେଖିଥିବେ ଗଛ ଗୁଡିକୁ ମାରେ ବଜ୍ରପାତ କିନ୍ତୁ ଗଛ ଗୁଡିକ ଯେହେତୁ ଆମେ କାଟି ଦୋଉଚନ୍ତି ଘରେ କରୁଛନ୍ତି ବା କିମ୍ବା କମ୍ପାନୀ କରୁଛନ୍ତି ସେଥିପାଇଁ ଲୋକମାନଙ୍କୁ ବା ମଣିଷ ମାନଙ୍କୁ ବଜ୍ର ଘାତ ହଉ ଦିଦି ବୁଝିଲେ ନା।
ଠିକ୍ ହଁ ସେ କଥା ଏଇଟା କି ଯେତେବେଳେ ବଜ୍ରପାତ ହୁଏ ସେ ଗ ଛକୁ ହିଁ ମାରେ। କିନ୍ତୁ ଏବେ କଂ ନା ମଣିଷକୁ ହିଁ ମାରୁଛି କିନ୍ତୁ ଏବେ ଦେଖ ଦିନକୁ ଦିନ ଆମର ଜଙ୍ଗଲ ମାନେ ଗଛ ସଂଖ୍ୟା କମିବାରେ କମିବାରେ ଲାଗିଛି ଯଦି ଆମେ ଜଙ୍ଗଲକୁୁ ସଫା କରିକି ସେଠି କଳକାରଖାନା କରିବା ତ ସ୍ ତାପ୍ରେ ସେ ଖାଲି ମଣିଷ ମାନଙ୍କର କ୍ଷତି ହଉନି କି ପ୍ରକୃତି ଉପରେ ବି ପ୍ରଭାବ ପଡୁନି ସେଠି ସ୍ ଥିବା ବନ୍ୟ ଜନ୍ତୁ ଉପରେ ବି ତାର ପ୍ରଭାବ ପଡୁଛି ଜଦ୍ ଦେଖ ଆମେ ଏଠି ଗୋଟେ ଘର କରିକି ରହିଛି ଯଦି ଆମ ଘରକୁ କିଏ ଭାଙ୍ଗୁଛି ତ ଆମେ ବି ତ ତା ଉପରେ ରାଗ ସାରୁଛେ ନା ଯଦି ଆମ ଘର କୁ ଜଣେ ଭାଙ୍ଗିବ ତ ଆମେ ତ ପ୍ରତିରୋଧ କରିବା ତ ସେମ୍ତି ଯେମ୍ତି ଜଙ୍ଗଲରେ ପଶୁ ପ ଖେଇ ରହୁଛନ୍ତି ସରୀ ସ୍ରୂପ ଯେକୌଣସି ଜୀବ ରହିଲେ ସେଇଟା ଜଙ୍ଗଲ ହଉଛି ତାଙ୍କ ଘର ଯଦି ଆମେ ତାକୁ ହିଁ ନଷ୍ଟ କରିବା ତ ସେ କରିବେ ସହର ଅଞ୍ଚଳକୁ
ଆସିବେ।
ଆସିବେ ସହର ଗାଁକୁ ଆସୁ ଛନ୍ତି ତ କାହାର କ୍ଷତି କରୁଛନ୍ତି ସେଠି ଭୁଲ୍ କାହାର ନା ପଶୁର। କି ସେ ଜଙ୍ଗଲରେ ନ ରହିକି ଗାଁ କୁ ଆସୁଛି କିନ୍ତୁ ଯଦି ଆମେ ତା ଘରଟା କୁ ହିଁ ଆମ୍ ନଷ୍ଟ କରିଦେଇଛେ ପ୍ରଥମରୁ ସେଇଟା ଆମେ କେହି ଭାବୁନାହାନ୍ତି ତ ଜାଣି ଥିବେ କି ଏବେ ମଝିରେ ହାତୀର ଆତଙ୍କ ବୋହୁତ୍ ଖେଳି ଯାଇଥିଲେ କି ଜଙ୍ଗଲୀ ହା
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ପେପର୍ରେ ଆଜ୍ଞା ମୁଁ ପେପର୍ରେ ଦେଖ୍ ଖିଥିଲି ଏବଂ ନ୍ୱୁଜରେ ମଧ୍ୟ ଦେଖିଥିଲି ହାତୀ ଆତଙ୍କରେ ଉଁ ଦୁଇ ଜଣ ଲୋକ ଦଳି ହେଇକି ମାନେ ଚକଟି ତାଙ୍କ ଗୋଡରେ ମରିଯାଇଥିଲେ।
ତ ମତେ କୁହନ୍ତୁ ଯେ ହଁ ତ ଆମେ ଯେତେବେଳେ କୋଉ ଜାଗା ବୁଲିବାକୁ ଯାଉଛେ ତ ସେଠି ବି ତ ଲେଖା ହଉଛି ନା ହାତୀ ପ୍ରତି ଆ ସାବଧାନ୍ ବୋଡ୍ ମରା ହେଇଥାଏ।
ଆଜ୍ଞା ଆଜ୍ଞା ଆଜ୍ଞା ଲେଖା ହେଇଥାଏ ହା ଲେଖା ହେଇଥାଏ ହାତୀ ଚଲା ରାସ୍ ତା ଲେଖା ହେଇଥାଏ।
ହଁ ଚାଲା ପଥ ହଁ ତ ସେଇପଟେ ଯେତେବେଳେ ହାତୀ ଗୁଡେ ଯାଆନ୍ତି। ତ ଦେଖିଥିବି ଏପଟେ ସାଇଟ୍ରେ ବି ଗାଡି ଦୂରେଇକି ଥାଏ କିନ୍ତୁ ସେମାନେ ତାଙ୍କ ପାଖକୁ ଆସନ୍ତିନି। କିନ୍ତୁ ଗୋଟେ ପଶୁ କାହିଁକି ଆସିକି ତମ ଜଣକୁ ନଷ୍ଟ କରୁଛି। କି ଜଣ କୁ ମାରୁଛି ତ ତମେ ତାର କ୍ଷତି କରି ଚ ବୋଲି ସେ ସେୟା କରୁଛି। ତ ହ ଯେମିତି ଆମେ ବି ବଞ୍ଚୁଛେ ତ ଅନ୍ୟମାନଙ୍କୁ ବି ବଞ୍ଚେଇବାକୁ ଦବା ନା ନାହିଁ। ଆମେ ଖାଲି ଗଛ କାଟି ଚାଲିବା ତ ମୁଁ ଗୋଟେ ଛୋଟ ପ୍ରାୟସ୍ ଚାଲି ତ ମୁଁ କଂ ତ ମୋ ଦ୍ଵାରା ସେତିକି ହୋମ୍ବ ହଉଛି ମୁଁ ଗଛ ଲଗଉଛି।
ଆଜ୍ଞା କିନ୍ତୁ ଆମେ କଣ କରୁଛୁ ନ୍ତୁ ଆମ ସାଙ୍ଗସାଥି କି ଧରିକି ବୃକ୍ଷରୋପଣ କରିଛୁ ବୁଝିଲେ ନା। ନେ ପ୍ରାୟେ ଉଁ ହଜାରୁ ଦେଢ ହଜାରେ ଗଛ ରୋପଣ କରିସାରିଲୁଣି। କାହିଁକିନା ଆମ ଘର ପାଖେରେ ଗୋଟେ ପଳାସ ଗଛ ଆପଣ ଜାଣିଥିବେ ପଳାସ ଗଛ? ପଳାଶ ଗଛ ତ ଆଜ୍ଞା ପଳାସ ଗଛ ଆମର ପୁରା ଜଙ୍ଗଲ ମିତିଆ ଅଛି। ମାନେ ମାଣେ ମାଣେ ସମ୍ପତ୍ତିରେ ପଳାସ ଗଛ ହେଇକି ଆଗୁରୁ ଅଛି ବୁଝିଲେ ନା ଏଠି ଆମର ଥରେ ଘୁଷୁରିଆ ମାନେ ଘୁଷୁରୀ ନେଇକି ଆସିଥିଲେ। ବୁଝିଲେନା ଘୁଷ୍ ରୀ ନେଇକି ଆସିଥିଲେ ଘୁଷୁରୀ ତା ଭିତରେ ଯୋଉ ପଶିଥିଲେ ମାନେ ଖାଦ୍ୟ ଖାଉଥିଲେ ପଶିକି କି ସେ କଣ ହେଇଛି କି ଘୁଷୁରୀ ଦି ଚାରିଟା ରହି ଯାଇଥିଲେ ବୁଝିଲେ ନା
ଆଛା।
ପାଇ ଯାଇଥିଲେ ଘୁଷୁରିଆ ତାଙ୍କ ଜାଣି ପାଇଲେନି ତାଙ୍କ ଘୁଷୁରୀ ଯେତିକି ପାଇଲେ ନେଇ ପଳେଇଲେ। ଯା ଫଳରେ ସେ ଘୁଷୁରୀ ଆଜ୍ଞା ଆଜ୍ଞା ସେ ଘୁଷୁରୀ ଗୁରାକ ବଡ ହେଇକି ଏଇନା ବାରା ହେଇଯାଇଛନ୍ତି ବୁଝିଲେ ନା
ଆଛା ମାନେ ଘୁଷଡି ଗୋ କ ବଡ ହେଇଲେ ବାରା ହେଇଯାଆନ୍ତି।
ନା ନା ସିଏ ଶୁଣନ୍ତୁ କଣ ହୁଏ ଜଙ୍ଗଲରେ ଯୋଉ ଘୁଷୁରୀ ମାନେ ରହିଯାଆନ୍ତି ମାନେ ଜଙ୍ଗ୍ ଲୀ ହେଇଯାନ୍ତି ଯୋଉମାନେ କୁହନ୍ତି ସେମାନେ ତାଙ୍କର ବାରା ହେଇଯାଆନ୍ତି ବୁଝିଲେ ନା
ଓହୋ
ଯେମିତି ମଣିଷ ଜଣେ ମଣିଷ ଜଣେ ମାନେ ଆମ ପରିବେଶରେ ସିନା ଅଛି ଇଏ ଅଛି ତା ମୁଣ୍ଡରେ ଯଦି ଗୋଟେ କଣ ପୁରେଇ ଦବ ସେ ଅଲଗା ପରିବେଶରେ ରହିବ ସେ ପାଗଳ ହେଇଯାଇ ପାରେନା ସେ ସେ ବାରା ହେଇ ଯାଇଥିଲେ ଯା ଫଳରେ ଆମ ଗ୍ରାମ ଲୋକ ଯେତେବେଳେ କାଠ ଆଣିବାକୁ ଯାଆନ୍ତି ଶୁଖିଲା ଗଛ ହାଣନ୍ତି କାହିଁକିନା ବର୍ଷା ଦିନ ଆଗକୁ ଅସିିଅଛି ଯା ଫଳରେ ଜାଳେଣୀ ରୂପେ ଶୁଖିଲା କାଠ ଜାଳିବା ପାଇଁ ସେ ଜାଳେନୀ ରୂପେ କାଟିଆକୁ ଯାଇଥିଲେ ବୁଝିଲେ ନା
ଆଚ୍ଛା।
କହିଛି କି ବାର୍ ହା ତାଙ୍କ ଉପରକୁ ଆକ୍ରମଣ କଲା ବୁଝିଲେ ନା କାହିଁକି କଲେ କାହିଁକି ନା ଉଁ ମଝିରେ ଥରେ ଦି ଚାରିଟା ଛୁଆ ମାନେ କଣ କହିଲେ ବଡ ପିଲା ତାଙ୍କ ଉପରକୁ ବାଣ ମାରିକି ଫୋପାଡ଼ି ଦେଇଥିଲେ ବୁଝିଲେ ନା ଯା ଫଳରେ ଗୋ ଟେ ବାର୍ ହା ଉଁ ଏନଜୋଡ୍ ହେଇଯାଇଥିଲା।
ଆଘାତ୍ ହେଇଯାଇଥିଲା।
ଆଘାତ୍ ହେଇଯାଇଥିଲା ଯା ଫଳରେ ସିଏ ସିଭିନ୍ ତା ରାଗ ରଖିକିନା ବେଳେ ବେଳେ ଗ୍ରାମକୁ ବି ପଶି ଆସନ୍ତି ଆମର ଯୋଉ ବିଲ ସାଇଡ୍ ଗୋଟେ ବିଲ ବି ଅଛି ମାନେ କ୍ଷତି ଯୋଉମାନେ କୁହନ୍ତି କ୍ଷେତ ତା ଭିତରେ ପଶିକିନା ଧାନ ନଷ୍ଟ କରନ୍ତି ବୁଝିଲେ ନା ଏମାନେ ବି ତାକୁ ମାରିଆକୁ ଚେଷ୍ଟା କରନ୍ତି କାହିଁକି ନା ଶୁଣନ୍ତୁ ଶୁଣନ୍ତୁ କା କଣ ହେଇଛି ତମେ ସିନା ତା ଉପରୁ ବାଣ ପ୍ରଥମେ ଫୋପାଡିଲ ବୋଲି ସେ ଗ୍ରାମ ଭିତରକୁ ଆସିଲେ। ନହେଲେ ତ ସେ ଆଗରୁ ଆସୁନଥିଲେ ନା ନାଇଁ ସେଇଆ ହେଲା କଥା।
ସେଇଟା ବି ଗୋଟେ କଥା।
କୁହନ୍ତୁ
ମୁଁ ତମେ ଯୋଉ କହିଲେ କି ଆମେ ସବୁ ଗଛ ରୋପଣ କରୁଚୁ ସେଇଟା ଶୁଣିକି ବହୁତ୍ ଖୁସି ଲାଗିଲା। ଆଉ ଯୋଉ କଥା ଟା କହିଲେ କି ସେ ଆସିକି ଧାନ ନଷ୍ଟ କରୁଚନ୍ତି। ଯଦି ମତେ ଗୋଟେ କଥା କୁହନ୍ତୁ ଯଦି ଆପଣଙ୍କ ଖାଇବା ଜିନିଷ ଆପଣଙ୍କୁ ନମିଳିବ ତ ଆପଣ କଣ କରିବେ? ଯୋଉଠୁ ନାଇଁ ସେଇଠୁ ସଂଗ୍ରହ କରିବେ ନା ନାଇଁ। ସେମିତି ଯଦି ସେମାନଙ୍କୁ ତାଙ୍କୁ ଖାଇବା ନ ମିଳିବ। ସେ ଅନ୍ୟ ଜାଗାକୁ ଯିବେ। ମୁବ୍ ଗୋଟେ ମାନେ ମୁଁ ଗୋଟେ ଏମିତି ପିଲା ମୁଁ ଗୋଟେ ଏମିତି ପିଲା ଆଉ ତ ଦେଖିଥିବେ ଗାଁକୁ ଯୋଉ ଷଣ୍ଢ ମାନେ ସବୁ ଆସନ୍ତି। ଆଉ ମାଙ୍କଡ ମାନେ ସବୁ ଆସନ୍ତି ତ ମାନେ ସେମାନେ କଁ କରନ୍ତି ଯଦି କାହା ବାରିରେ ପଶିଲେ କି କଣ କଲା ସେମାନେ କଣ କରିବେ ଘରେ କାହାକୁ ବଡ ଲୋକଙ୍କୁ ଡାକିବ। ମୁଁ କଣ କଇଲ ମୁଁ ତାଙ୍କୁ ବସିକି ଦେଖିବି ସେ ଖାଉଚି। ତ ସେ ଯାହା ର ଖାଉ। ଆମର ଖାଉ କି ଯାହାର ଖାଉ ମୁଁ ବସିକି ଦେଖିବି ଦେଖି ଦେଖି ଦେଖି ମାନେ ଯେତେବେଳେ ସିଏ ଆସେ ମାନେ ଯାହା ର ଖାଉଥିବ। ତ ସେତେବେଳେ ସେ ଲୋକ ଟି ଆସିବ ମୁଁ ଏମିତି କ ପଳା ପଳା ପଳା। ଶୀଘ୍ର ପଳା ନ ଏଲେ ସେ ବାଢେଇବ ପଳା। ମୁଁ ନା ତାକୁ କହିବି। ତୁ ପଳା ଶୀଘ୍ର ପଳା ସେ ମା ସିଏ ବାଡେଇବ ଶୀଘ୍ର ଯାଆ। ନା ମୁଁ ଏମିତି କହୁଥିବି। ଯେମିତି କି ସେ ପଳେଇବ କି ତାକୁ ତାକୁ ଭୋକ ହଉଚି ବୋଲି ସେ ଖାଉଚି। ତ ଯଦି ବି ସେ କିଛିଟା ଖାଇଦଉଚନ୍ତି ଏମି ସବୁ ଜିନିଷ ନଷ୍ଟ ହେଇଯିବ। ଯଦି ସମସ୍ତେ ତାଙ୍କୁ ଗୋଡେଇବା ତାଙ୍କୁ ଖାଇବାକୁ ନଦେବା ସିଏ ବି ମତ ତାଙ୍କର ବି ତ ଅଧିକାର ଅଛି ନା ବଞ୍ଚିବାର।
ଆଜ୍ଞା।
ତ ଖରା ଦିନେ ବି ଏମିତି ହୁଏ ଗାଈ ହଁ ଗାଈ ଷଣ୍ଢ ମାନେ ସବୁୁ ଯୋଉ ବୁଲନ୍ତିନି କି ଆସିକି ମୁଁ କଣ କରେ ନା ଗୋଟେ ଜାଗ୍ ଜାଗାରେ ପାଣି ଭର୍ତ୍ତି କରିକି ରଖିଦିଏ ଖରା ବେଳେ ତ ସେମାନେ ଆସିକି ପିଅନ୍ତି। ତ ମତେ ପୁରା ଖୁସି ଲାଗେ ସେଇଟା ଯେତିକି ସମ୍ଭବ ମୁଁ ତ କରୁଚି।
ଆଜ୍ଞା ଆଜ୍ଞା। ଆପଣ ଯାହା ଆପଣ ଯୋଉ କାମ ଆପଣ ଆପ୍ ଆଜ୍ଞା ଆଜ୍ଞା। ଆପଣ ଦୁଉ କାମ ଗୁଡିକ କରୁଚନ୍ତି ସ୍ଵାଗତ ଯୋଗ୍ୟ କାମ ବୁଝିଲେ ନା, କାହିଁକି ନା ବହୁତ୍ ଲୋକ ଦେଖ୍ ଦେଖିଥିବେ ଗାଈ ଗୁଡିକ ଠିଆ ହେଇଥିବେ ଖରା ଦିନେ ତାଙ୍କୁ ଗୋଡାନ୍ତି। ବିନାକ୍ କାରଣ ରେ ଷଣ୍ଡ ଗୁଡିକ ଗୋଡେଇକିନା ପିଟନ୍ତି। ସଣ୍ଡ ଗୁଡିକୁ ଗୋଡେଇକି ପିଟନ୍ତି ଆଜ୍ଞା ଆଜ୍ଞା।
କିନ୍ତୁ ମତେ ବହୁତ୍ କଷ୍ଟ ଲାଗେ ଯେତେବେଳେ ମୁଁ କିଛି ସେ ଦୋସର୍ ଗାଈ ହେଲେ ମାନେ ଯେକୌଣସି ପଶୁକୁ କି କେମ୍ କଷ୍ଟ ଦଉଚି ମତେ ବହୁତ୍ ଦୁଃଖ ଲାଗେ ତ ସେମାନେ ବି ତ ତାଙ୍କର ବି ତ ଗୋଟେ ଜୀବନ ଅଛି ନା ସେମାନେ ବି ବଞ୍ଚିଇବା ଯୋଗ୍ୟ ତାଙ୍କୁ ବି ବଞ୍ଚିବାକୁ ଦିଅ। କିନ୍ତୁ ତମେ ଯଦି ମଣିଷ ହିଁ ସବୁ କହିବ ଆମେ କରିଚାଲିବୁ ତ ସେଇଟା ବି ତ ଠିକ୍ ନୁହଁ। ଗୋଟେ ଦେଖ ଯିଏ ଶିବ ମନ୍ଦିର କୁ ଯାଉଚନ୍ତି ମହାଦେବଙ୍କ ମନ୍ଦିର କୁ ଯାଉଚି ସେଠି ବି ତ ଷଣ୍ଡ ଅଛି। ନନ୍ଦୀ ବୋଲି ତାଙ୍କୁ ଭଗବାନ ମାନେ କି ତାଙ୍କୁ ତିଆରି ହେଇକି ଆସୁଚ ଫୁଲ ଚଢଉଚ ପାଣି ଦଉଚ ଭୋଗ ଦଉଚ ଗୋଟେ ପଥର ମୂର୍ତ୍ତିକୁ ଠିକ୍ ଅଛି। କିନ୍ତୁ ସେତବେଳେ ସ୍ଵୟଂ ଗୋ ଏ ଷଣ୍ଢଟି ତମ ପାଖକୁ ଆସୁଚି କିଛି ଖାଇବାକୁ ମାଗୁଛି ବା ତାକୁ ତମ ବାଡଉଚ। ତ କୋଉଠି କୋଉ ପୁଣ୍ୟ ଟା ତମେ କଲ?
ଆଜ୍ଞା।
ଗଣେଶଙ୍କ ବାହାନ ଯେମିତି ମୂଷା ତାଙ୍କୁ ଭିତ ତମେ ପୂଜା କରୁଚ। କିନ୍ତୁ ଘରେ ଦେଖିଲେ ତାଙ୍କୁ ବିଷ ଦେଇ ଦଉଚ ତ ଏଇଟା ଖୁବ୍ ପ୍ରକାରର ନାୟ କରୁଛ। ଛ ତମେ।
ଲୋକଙ୍କୁ କିଏ ବୁଝେଇପାରିବ। ଲୋକଙ୍କୁ କଥାର ଅଛି ଶୁଣନ୍ତୁ କଥା ଶୁଣନ୍ତୁ କଥାରେ ଅଛି ଶହେ ପଣ୍ଡିତଙ୍କୁ ପୂଝେଇ ଦବୁ ଗୋଟେ ଗୋଟେ ସରି ହଁ ଶହେ ପଣ୍ଡିତକୁ ବୁଝେଇଦବୁ ଗୋଟେ ମୂର୍ଖକୁ ବୁଝେଇ ପାର ଆଜ୍ଞା। ଆପଣ ତ ଜାଣିଥିବେ ସେ କଥାଟି ସେ କ କଥା ଟି ହେଉଚି ସେୟା ଲୋକଙ୍କୁ ବୁଝେଇ ବା ଭା